ହାଲୋ-
ହଁ ଆଜି ଆସିଲା ତ- ଯେ ମର- ସେଥିପାଇଁ
ସମସ୍ତେ ଫାଷ୍ଟ ଯୋଉଥିଲେ ଯୋଉଠି ଦେଇଥିଲେ-
ହଁ-
କିଏ? ସେ ଲାଷ୍ଟ ସେ ଏଟା ଆସିଛି ଆଉ ହଷ୍ଟେଲରେ ଯାଇକି ଦେଇହେବ ଯେ ମାନେ କେହି ଆସିନଥିବେ କଣ ଯିବି ଏବେ ହଷ୍ଟେଲ ସେଇଥିପାଇଁ ଯାଇ ମନ ହେଉନି- ମୁଁ ଭାବୁଛି ଯାକି ଦେକି ଭଏସ ସେ ବଲି ଆଉ
ଏକା ଯାଉନା ଆଉ କିଏ ଯାଆନ୍ତି ସାଙ୍ଗରେ
ପରୀକ୍ଷା ଦେଇ ହେଲେ ତ ବାପା ଯିବେ ରାସଲା ଚାତରେ ବୁଲିିକ ବିରଯା ନହଲେ ଖୁସୁମା ଦେଖିବା ବେଳକୁ ସାଙ୍ଗ ଛୁଆ ଗୁଡ଼ାକର ଗୋଟେ ସାଙ୍ଗ ଛୁଆର ତିରିଶ ତାରିଖ ଦିନ କଲେଜ ପରୀକ୍ଷା ଅଛି ଆଉ ଗୋଟେ ଛୁଆର ସେମିତି ତିରିଶ ତାରିଖ ଦିନ ଆସିଛି ହେଲା କରନ୍ତି ଏଇ ଯାଜପୁରରେ ତାର ଏକ୍ସଜାମ ତାର ଭୁବନେଶ୍ୱର ରେ ଅଛି କଲେଜ ପରୀକ୍ଷା ସେଇଦିନ ତିନିଟା ବେଳକୁ। ପାରିବନି ବୋଲି କଣ ଏମତି ଆଉ ଆଉ ଦିଟା ଜାଗାରେ ଅଛି ନା ଏକା ସାଙ୍ଗରେ କେମିତି ଦବ
ହଁ ହଁ।
ହୁଁ।
ଆଉ ଛାରିଟ କଣ ଖାଇଛ?
ମୁଁ ସେ ଭାତ ଖାଇକି କି ଶୋଇଥିଲି ମୁଁ ଆଉ ମୋର ଆଉ ମନେ ନାହିଁ କି ଆଜି ଆସିବ ବୋଲିକା କଠି ସେଣ୍ଟର ବଡ଼ିବ ବୋଲି ଆଉ ମୋତେ ଗୋଟେ ସାଙ୍କ ଛୁଆଟେ ମେସେଜ୍ ଦେଖିଲା ବେଳକୁ ମେସେଜ୍
ଚା ବସ୍ ରଉଛିି ଆର କ
ତିନି ଜଣେସେ କଉଠି ଆସିଛି କଉଠି ଆସିଛି। କ କଣ ଦେଖିନ ଯେ
ହୁଁ। ମୁଁ ଏବେ ଚା ବସଉଛି ଚା ପିଇବି ଭାତ ବସେଇବି ଆଉ କଣ? କରିବା ରୋଷେଇ ଆଉ। ନା ବସେଇନି ଏବେ ଚା ପିଇକି ଭାତ ଟା ବସେଇବି
ଓ ହ
ହ୍ୟା ଭାତ ବସିଲାଣି ଭାତ କିଏ ବସାଉଛନ୍ତି କି? ହାଲୋ
ଟିକେ ବଡ ଆଜ୍ଞା
ଭାତ କିଏ କରନ୍ତି।
ସୁଭା ଯାଉନ ଟିକେ
ମୁ ମୁଁ କହିଲି ଭାତ କିଏ କରନ୍ତି?
ହାଲୋ
ମାମା କରନ୍ତି ନା ତମେ କର
ଆଜ୍ଞା।
ହ୍ୟାଲୋ ମୁଁ କଇଲି ମାମ
ନେ ନେଟଆ ହଁ ନାଇଁ ମ ର ସେଇ କରେ ମୁଁ କରେ ଯେ ଏଇ ପରୀକ୍ଷା ଅଛି ବୋଲି ନ ମା।
ଆଜ
ମା। ମତେଗୁଟା ସିଲେଇ କରିବାକୁ କଉ ଦୁନଠୁ ଦେଲେଣି ମତେ ଟାଇମ୍ ନଥିଲା ସିଲେଇ କରିବାକୁ, ଆଜ୍ଞା।
ତ ତମେ ମେସିନ୍ ଶିଖିଚ କି? ତମର ମେସିିନ ଅଛି?
ହଁ।
ହଁ ତ ମେସିନ୍ ଶିଖିଚ? ହ ଭଲ। ହଉ। କଣ କୁହ। ଝିଅ, ଭାଇ, ଭଉଣୀ ମାନଙ୍କର ଆଣିଲଣି ନା ଡ୍ରେସ? ହାଲୋ। ହାଲୋ। ହାଲୋ।
ହାଲୋ।
ହଁ ଭାଇ ଭଉଣୀ ମାନଙ୍କର ଡ୍ରେସ ଆଣିଲ ନା? ହାଲୋ। ହାଲୋ। ଭାଇ ଭଉଣୀ ମାନଙ୍କର ଡ୍ରେସ୍ ଆଣିଲ ନା କାହାର ଆଣିନ? ହାଲୋ। ହାଲୋ। ହାଲୋ। ହାଲୋ।